ହେଲୋ!
ହଁ ପ୍ରିୟବ୍ରତ କେମିତି ଅଛୁ?
ବଢିଆ। ତୁ କେମିତି ଅଛୁ?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ତୋ ପଢାପଢି କେମିତି ଚାଲିଚି? ହଁ ଭଲ
ସ୍ଲୋ ଚାଲଛି ମ ଠିକ ଚାଲିଛି। ତୋ କଥା କହ।
ହଁ ମୋର ବି ଭଲ ଚାଲିଚି ସେମତି ଆଉ। ଦେହ ତ ମଝିରେ ଏମତି ଖରାପ ହେଇଯାଉଛି। ପଢାରେ ବ ବହୁତ ଗ୍ୟାପ୍ ହେଇଯାଉଚି। ଆଉ କଣ କରିବା ପଢାରେ ତ ଆମର କଣ୍ଟିନ୍ୟୁସରି ମୋର ରହିପାରୁନି। ସେଇଥିପାଇଁ ଟିକେ ପ୍ରୋବ୍ଲେମ୍ ରହୁଛି ଆଉ। ଦେହ ସବୁବେଳେ ସେମିତି ମୋର ଥାଇରଏଡ୍ ଟା ଅଛି। ଥାଇରଏଡୂ ହେଲା ମାନେ ସେ ଏଇ ବଡି ପେନ୍ ଟି
ଆ ଭିତରେ ଏତେ ଇରିଟେସନ୍ ଲେବଲ୍ କାଇଁକି ଆଉଚି?
ଇରିଟେସନ୍ ଲେବଲ୍ ନାହିଁ। ଆ ହଉ ଶୁଣୁ ମୁଁ ଯୋଉ ପଚାରୁଥିଲି କି ତୋମର ଗମେଣ୍ଟ ପାଇଁ ଏବେ ଯୋଉ ବାହାରିଚି ସବୁ ଫର୍ମ କୋଉଟା କୋଉଟା ବାହାରିଛି ମତେ ପକେଇବାର ଥିଲା
କେଉଁଟା କହୁଛୁ ଗଭର୍ଣ୍ଣମେଣ୍ଟ କହିଲେ ମୁଁ ଯେଉଁଟା ପଠେଇଥିଲି।
ହଁ
ଦ୍ଖ୍ ତାର କନ୍ସେଟ୍ କଣ ଅଛି ଦିଅ ବାହାରିବ ନେକ୍ସଟ ମୁ ତାର ଇସୁ ହେଇଛି ଗୋଟେ। ଡିଷ୍ଟ୍ରିକ୍ଟ୍ ଲେବୁଲ୍ରେ ସେ ତାର ଇସ୍ୟୁ ହେଇଛି ଡିଷ୍ଟ୍ରିକ୍୍ଟ କରିବେ କି ଷ୍ଟେଟ୍ କରିବେ
ହାଲୋ ହାଲୋ ତାପରେ ଯୋଉ କହୁଥିଲି କି ଆମର ଯୋଉ ଡିଷ୍ଟ୍ରିକ୍ଟ କୋର୍ଟ ର ଯୋଉଟା ବାହାରିଛି ସେଇଟା ଖାଲି ବଲାଙ୍ଗୀର ଲାଙ୍ଗୀର ର ଗଞ୍ଜାମ ର ସେ ସବୁର ର ତ ମୁଁ ପକେଇବି ତାପରେ ଆଉ ଗୋଟେ କହୁ ଥିଲି କି ତୁ ତ ଏବେ ବହୁତ ବୁଲାବୁଲି ତୁ ତ ଏବେ ବହୁତ ବୁଲାବୁଲି କରୁଛୁ ତୁ ଆଉ କଣ ମାନେ ପଢ଼ୁ ପଢ଼ା ପଢ଼ି କେତେବେଳେ କଣ କରୁଛୁ ଆଉ ବୁଲାବୁଲି ଯୋଉ କରିବାକୁ ଯାଇଥିଲୁ କୁଆଡ଼େ କୁଆଡ଼େ ସବୁ ଯାଇଥିଲୁ।
ଆମ ଯାଇ ବୁଲାବୁଲି ତ ମୁଁ ଦି ମାସ ହେଲା ଯାଇଛି ନା ତା ଆଗରୁ ତ ପଢ଼ୁଥିଲି।
ହଁ ତୁ କୁଆଡେ କୁଆଡେ ଯାଇଥିଲୁ ସବୁ ମୁଁ ବି ଯାଇଥିଲି ଯେ ତୁ କହି ସାର୍ ମୁଁ ତାପରେ ସେଇ କଥା କହୁଛି ମୋର କଣ ସବୁ ଇନସିଡେନ୍ସ ହେଇଥିଲା ମୁଁ ତାପରେ କହୁଛି ତତେ।
ସିକ୍ୱେନ୍ସରେ କହୁଛେ ଫାଷ୍ଟ ଆମେ ଭୁବନେଶ୍ଵରରୁ ଗଲୁ ଦୁରନ୍ତରେ ଆମର ଡେଷ୍ଟିନେସନ୍ ସେଣ୍ଟର ଥିଲା ଡି ଡି ୟୁ ଦୀନଦୟାଲ ଉପାଧ୍ୟାୟ ଷ୍ଟେସନ୍ ଯେଉଁଟାକି ବାଡା ବାରାଣାସୀରେ ଅଛି। ବାରନାସୀରୁ ଆମେ ଷ୍ଟ୍ରେଟ ଗଲୁ କୁଆଡ଼େ ନା ଗଙ୍ଗା ଘାଟ ପାଖରେ ହୋଟେଲ୍ ନେଇଥିଲୁ ରାଇଟ୍ ହୋଟେଲର ନାଁ ଥିଲା ଶିବା ହୋଟେଲ୍।
ତାପରେ ଟ୍ୱେଣ୍ଟିରେ ଆମେ ସେଠି ପହଞ୍ଚିଲୁ ତ ଟ୍ୱେଣ୍ଟି ଟ୍ୱେଣ୍ଟି ୱାନରେ ଆମେ ବୁଲା ଷ୍ଟାର୍ଟ ହେଲା।
ରହ ରହ ତମେ ଯୋଉ ଯାଇଥିଲ ସେଇଟା କଣ ମାନେ ତମେ ଆଗରୁ ଟୁର୍ ବୁକ୍ କରିକି ଇଏ କରି ଥିଲ ନା ଏମିତି ଇଣ୍ଡିଭିଜୁଆଲି ତମେ ଇଏ କରିକି ଯାଇଥିଲ।
ବଟ ଷ୍ଟିଲ୍ ବଟ ଷ୍ଟିଲ୍ ଆମେ ଆସିଲା ବେଳକୁ ବାଇରାଣ ହେଲୁ ସେଇଟା। ପଛରେ କହିବି। ରାଇଟ୍ କୋଉଠି ଥିଲି ଟ୍ୱେଣ୍ଟିରେ ଆମେ ପହଞ୍ଚିଲୁ। ଟ୍ୱେଣ୍ଟି ୱାନ୍ର ଆମର ଷ୍ଟାର୍ଟ ହେଲା ଫାଷ୍ଟ ଡେ ଥିଲା ଆମର। କାଶୀ ବିଶ୍ୱନାଥ୍ କାଲଭୈରବ ଟେମ୍ପଲ୍ ଆଉ ମହା ମୃତ୍ୟୁଞ୍ଜୟ ଟେମ୍ପଲ୍ ବୁଝିଲୁ। ପରେ ସେଇଦିନ ସନ୍ଧ୍ୟା ତାପରେ ଏତିକି କରିକି ଆମେ ଆସିଲୁ ହୋଟେଲ। ଞ୍ଚ କଲୁ ପୁଣି ସନ୍ଧ୍ୟାବେଳେ ଗଲୁ ଗଙ୍ଗା ଘାଟ୍ ହେଲା ଗଙ୍ଗା ଘାଟ୍
ଘାଟ୍ରେ ଗଙ୍ଗା ଆଳତୀ ବି ଦେଖିଥିବ ତାହେଲେ।
ରାଇଟ୍ ଆମେ ଗରିବ ଲୋକ ଆମେ ତଳେ ବସି ଦେଖିଲୁ। ଯାହାର ପଇସା ଅଛି ସେ ପାଆଂଶ ଟଙ୍କା ଦେଇକି ଆର୍ ଆରାମରେ ଉପରେ ବସିକି ଦେଖି ଉପରେ ସାମ୍ନାରେ। ହେଲ ତ ଆରତିର
ଭଗବାନଙ୍କ ପାଖରେ ସେମିତି କିଛି ଗରିବ ଆଉ ଅ ମାନେ।
ବଟ୍ ଶୁଣୁ ସେମିତି ବରେବ ଧନୀ ନାହିଁ ବଟ୍ ଏମିତି ସିଷ୍ଟ ସିଷ୍ଟମ୍ ସେଠି ହେଇଚି ତତେ ଫିଲ୍ ହବ ହି ତୁ ଗରିବ ତୁ ପ୍ରିଭିଲେସ ପ୍ରିଭିଲେଶ୍ ଆଉ ନଟ୍ ସୋ ପ୍ରିଭିଲାଇଜ୍ ଭିତରେ ସେଠି ଗୋଟେ ଡିଫରେନ୍ସିଏସନ ହଉଛି ବହୁତ ଜୋରରେ ହଉଛି।
ଆଚ୍ଛା ହଉ ଠିକ ଅଛି ସେଇଟା ଆମେ ପରେ ଆସିବା ଡିସକସନ କୁ ତାପରେ ତୁ କହ ଆମର କହିଚାଲ।
ଟାଇମିଙ୍ଗ ହେଉଛିିକ ସିକ୍ସ ସିକ୍ସ ଥାର୍ଟିରୁ ସେଭେନ୍ ଥାର୍ଟି ଭିତରେ ଆରତିର ଟାଇମିଂ ହେଲା ତା ଭିତରେ ହୁଁ ଯେତେବେଳେ ହେଇପାରିବ। ତ ଆରତି ସରିଲା ହେଲା ତାପରେ ଆମେ ଆସିଲୁ ହୋଟେଲ ପୁଣି ନେକ୍ସଟ ଡେ ପ୍ରୋଗ୍ରାମ୍ ଥିଲା ଆମର ଲୋକାଲ୍ ଟେମ୍ପଲ୍ ସବୁ। ହେଲା ଲୋକଲ ଟେମ୍ପୁଲ ଏମତି ଇ ବାରାଣାସୀରେ ଆମେ ଦିଇ ଦିନ ହିଁ ରହିଲୁ ରାଇଟ୍ ମେନ୍ ହେଉଛି ବାରାଣା ଦେଶରେ କାଶୀ ବିଶ୍ୱନାଥ ଆ ଗଙ୍ଗାଘାଟ
ହଁ।
ଆଉ ବାକି କାଲଭେର ବି ଇମ୍ପୋର୍ଟାଣ୍ଟ ସେଇଟା ବି
ସେଇଠି ହିଁ କାଲବୈରବ ଅଛନ୍ତି।
ତୋତେ ଟୁର୍ ପ୍ୟାକେଜ୍ ନେଇକି ଯିବ ତୋତେ ଏଇ ତିନିଟା ଜାଗା ଆଗ ବୁଲାଇବ ମଷ୍ଟ ମାନେ ପ୍ୟାକେଜରେ ରହିବ। କାଶୀ ବିଶ୍୍ୱନାଥ କାଲ ଭୈରବ ଆଉ ମହା ମୃତ୍ୟୁଞ୍ଜୟ ଯୋଉଠି ପୁରା ତୁ ଦେଖିବୁ ବସିକି ମୃତ୍ୟୁଞ୍ଜୟ ମନ୍ତ୍ର ପୁରା ହଉଥିବ ମାନେ ଲୋକ ସବୁ ବସିଥିବେ ଦଶ ଜଣ ପନ୍ଦର ଜଣ ବ୍ରାହ୍ମଣ ଥିବେ ପୁରା ମାଇକରେ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବେ।
ରେଗୁ ମାନେ ସବୁଦିନ ସେଠି
ସବୁଦିନ ସବୁଦିନ ସବୁଦିନ
ଏହା ଯେ ଆମେ ଯେଉଁ ଟାଇମେ ଯାଇଥିଲୁ ସେଇଟା ଆକ୍ଚୁଆଲି ମାନେ ଏଞ୍ଜୟବଲ୍ ଟାଇମ୍ ନୁଁ ଗରମ ବୋହୁତ ହେଲା ଫଟି ଫୋର୍ ପଟି ଫାଇପ ଡିଗ୍ରୀ କିନ୍ତୁ ଜିନ ଷ ହେଉଛି ଯଦି ଫର୍ଟି ଫୋର୍ ଫର୍ଟି ଫାଇଭ୍ ଡିଗ୍ରୀରେ ଏତେ ଭି ତାହେଲେ ନର୍ମାଲ୍ ଟେମ୍ପରେଚରରେ ଭାବ କେତେ ଡ଼ ଭିଡ଼ ହବ ହେଲା। ଏବେ ସିଷ୍ଟମ ଅଲଗା।
ବାକି ରହିଲା କି ପଇସା ପ୍ରବଳ ଲୁଟୁଛନ୍ତି।
ହଁ ସବଛି ସେଇଟା।
ଯୋଉ ବି ଜାଗାକୁ ଆମେର ଯୋଉ ବି ହଁ ଯୋଉ ବି ତୀର୍ଥ ସ୍ଥାନକୁ ଆମେ ଯାଉଛୁ ଆମ ପୁରୀରେ ସେମିତିଆ କରୁଛନ୍ତି ମାନେ
ବଟ୍ ତୋତେ ଟିକେ ବଟ୍ ତୋତେ ଟିକେ ଚାରି ଲାଖ ହେବାକୁ ପଡିବ ଟିକେ ଚାର ଲଖ ହେବାକୁ ପଡ଼ିବ ହେଲା। ରୁଚ ପାଇାଇିଲ ମାନେ ତାଙ୍କର ରହୁଛି ଯେଉଁ ପ୍ରାଇସ୍ ଯେଉଁ ରହୁଛି ତାଙ୍କର ମାନେ ଧରକ ଗ ଗୋଟେ ଗାଇଡ ନେଲୁ ହେଲା ଗାଇଡ଼ ନେଲୁ ସି ତୋତେ ମାନେ ଏମିତି ତୋତେ କହିବ ତୁ ପଇସା ନ କାଢିକି ରହିବୁ ଏମିତି ବାଟ କରିଦେବେ ତୋତେ ହେଲା ସେ ଆଉ ତାଙ୍କର ପୁରା ପରସେଣ୍ଟେଜ ସବୁ ଜିନିଷରେ
ସେମାନେ ସବୁଥିରେ ମୋଟିଭେଟ କରରୋଇବେ ଆଉ।
ମୋଟିଭେଟ୍ କରେଇବେ ତୋତେ ଏମିତି ତାଙ୍କ ଚିହ୍ନ ପରିଛ ଦୋକାନକୁ ନେଇକି ଯିବେ ତୋତେ ତତେ ଲାଗିବ ହଁ ତୁ ବ ସୁବିଧ ଆସିଯ ବଟ ତତେ ତୋର ସେଇଟା ଅଲଟିମେଟଲି ତୋ ପକେଟୁ ପଇସା ଁ ହଁ ବା ଆଙ୍କଞି ସେଇସବୁ ଜିନିଷ ଜିନିଷ ମୁ ବଟ ଇନକମ୍ କହିଲେ ପୁରା ଲୁଟ ମାନେ ତୋରି ସେଟା ମାନେ ନିଜେ ଯଏ ଫିଲ୍ କରେଛ ସେ ଜାଣିଛି ତେ ତୋର ଯେତେକି ବଜେଟ ଥିବ ତୁ ସେଇ ହିସାବରେ ତ ବୁଲିବୁ ନା। ତୋ ବଜେଟ୍ ହିସାବରେ। ତ ସେଇଟା ଯଦି ତୋର ମାନେ ଏପଟେ ମାନେ କଣ ତା କ ଣ କହିବ ମାନେ ମିସମ୍ୟାଚ୍ ହେଇଯିବ ନା ନହେଲେ ତୁ ଜିନିଷ ହଉଛି ସେଇଟା ତ ସେ ତ କରିବି ପଡିବନା।
ହଁ ତାପରେ କୋଉ ମନ୍ଦିର ଯାଇଥିଲ ସବୁ?
ଟଣ୍ଟି ଜ୍ର ଜ ମନ୍ଦ ହେଲା କାରଣ ସେ ତାପରେ ଆମେ ଗଲୁ ତାରେ ବୁ କରୁଛି ଅଯୋଧ୍ୟା।
ହ। ହଁ।
ଅଯୋଧ୍ୟା ରୁ ଗ ଅଯୋଧ୍ୟା ଏଖ ପହଞ୍ଚ
ତମ ଭଏସ ଟିକେ ଜୋରେ ଶୁଭୁ ନାହିଁ। ହଁ ଶୁଭୁଛି।
ଏଟା ହେଲା ଟ୍ରୋଣି ଉଅନେ ତେଟିଥି କି ପଳେଇଚି। ଆଫ୍ଟରନୁନରେ ବହାରୁ ଅଯୋଧ୍ୟ ପାଞ୍ଚ ଘଣ୍ଟା ଟାଇମ୍ ଲାଗିଲା। ହଁ। ହେଲା ପହଞ୍ଚିଲ ଆମେ ଆଠଟାେଳ ହେଲା ହୋଟେଲ ବୁକିଂ ହେଇଯାଇଥିଲା।
ହୁଁ।
ସେିଇଠ ମନ୍ଦରପଟରୁ ହେଲା ରହିଲୁ ରିଲ
ତା ପରଦିନ ସକାଳେ ସାତଟା ବେଳକୁ ଆମେ ମରେ ବାହାରୁ
ଆଉ ଟିକେ ଜୋରେ କୁହନ୍ତୁ।
ସତକାଳେ ତାନେ ସତତା ଆଳେ ମନ୍ଦିର ବାହାରିଲୁ ହେଲା। ହ୍ୟାଲୋ।
ହଁ ଶୁଭୁଛି ହ୍ୟାଲୋ।
ଟିକେଟ କରିଥିଲୁ ଅଯୋଧ୍ୟାରେ ତିନି ପ୍ରକାର
ଗୋଟେ ବଚେ ଜଲ ଦ ଗୋଟେ ବଚିଇକ ଦ ଆଉ ସେଟା ଭଆଇ ପ ଦର୍ଶନ କହୁଛନ୍ତି ସେଟା ସୁଲଭ ଦର୍ଶନ ବି କୁହ ତିନି
ଯୋଉଟା କରିବା ମଷ୍ଟ ନହେଲେ ତୁ ଠାକୁରଙ୍କୁ ଦେଖ ଏ ଜନରଲରେ। ହେଲା ଗରିବ ଲୋକ ନାହାନ୍ତି ଯେନେ ରାଲାରେ। ଭି ଆଇପି ଲୋକମାନେ
ହଁ ଆପଣ ଆଉ ଟିକେ ଜୋରରେ କୁହନ୍ତୁ।
ଆଉ କେତେ ଜୋର କରିବ ନା ହଉ ଠିକ ଅଛି ଟ୍ରାଏ କର ଶୁଛି ସୁଲଭ ଦର୍ଶନ ଶୁଣିପାରିବେ।
ହଁ।
କଣ ଥିଲା ସୁଲ ଦର୍ଶନ ତିନିଶହ ଟଙ୍କା ଯୋଉଟାକୁ କିଏ ଦର୍ଶନ ବୋଲିୋେ କହୁଛନ୍ତି। ଆଉ ହେଲା ଟିକେ ଅସୁବିଧା ହେଲା ଅସୁବିଧା ଏହାଇ ଯେ ସେ ହୋଟେଲ ବାଲା ଆମକୁ ସିଲି ଏାରା ବଳେ ଚ ବେଳେ ବେଲେ ଏଗଟା ବଳେଛ। ଆମର ତା ଭିତରେ କଣ ମାନେ ଗୋଟେ ପ୍ରୋବ୍ଲେମ ହେଲା ଯେ ଆମେ ଯେଉଁ ସାଇଡ଼ ଚପଲ ରଖିଥିଲୁ ଆମର ମନ୍ଦିର ବୁଲାରେ ଏତେ ଆମର ମା ପଳେଇେ ଯେ ରଙ୍ଗ ସାଇଡରେ ବାହାରିଲୁ ବା ତା ଚପଲ ଟା ସେପଟ ସ ଲଗେଇ ଏ ସବୁ ଚପଲ ଦୋଡ କରିକି ଆମର ଟ
ଜଣ୍ଡ ପ୍ରସ ରାଇ ପୋଟଲ ବଲା କାରିନ ଆପଣଙ୍କୁ ହୋଟେଲ ଛାଡ଼ିବାକୁ ପଡ଼ିବ ତ ସେଇଠି ଆମେ ଟିକେ ବହୁତ
ଯୋଉ ଲୋକ ଗାଇଡ ନେଇକି ଯାଇଥିଲା ଆଗ ସେ ହେ ସିମା ପଇସା ଯେହେତୁ ତୁମର ଏତିକି ଏତିକ ଟାଇମ୍ ଏଗଲା ତୁମେ ଆମକୁ ଏକ୍ସ୍ରା ଦିଅ। ତାାରଯୁକ୍ତି ତନ୍ତ ହେଇକ ସବୁ ଜିନିଷରେ ପଇସା ଏମିତି ହେଇକି ଆମେ ହଇରାଣ ହେବୁ ହୋଟେଲ ବାଲା ସହିତ ଝଗଡ଼ା କଲୁ। ତାର ଆଉ ଗୋଟେ ପ୍ରଶ୍ନ ନ ଆଣିଲା ଆମେ ସେଇ ଟାଇମ କଣ କରୁ ଆମେ ତ ଭାବିଲୁ କି ଚବିଶ ଘଣ୍ଟ ହେଲେ ଆମେ ରାତିରେ ଭାବିଥିଲୁ ବାହାରଟାକୁ ବାଧ୍ୟ ହେଇକି ବାରଟା ବେଳକୁ ବା
ବଗଜ ଫଗଜ ନେଇକି ରାସ୍ତାରେ ରଖିବାକୁ ପଡିବ ବୁଝିଲୁ।
ହ ତମକୁ ସମସ୍ତଙ୍କୁ ଫ୍ୟାମିଲି ପୁରା ଯେତିକି ଜଣ ଯାଇଥିଲେ ସମସ୍ତଙ୍କୁ ପୁରା ରୋଡ ସାଇଡ ରେ ଆସ ଠୀଆ କରିବାକୁ
ରାଇଟ ରାଇଟ ଜଗିବାକୁ ପଡିଲା ମତେ ଲଗେଜ ଗୁଡାକ ବଥିଲା ନଟା ପାଖାପାଖି ବାଗ ଥିଲା। ଖାଇବାକୁ ତ ପଡ଼ିବ ନା ମେଡ଼ିସିନ୍ ଖାଇବାକୁ ଥିଲା କୌଣସି
ହଁ।
ତାପରେ କଣ ହେଲା ଭଗବାନଙ୍କ ଦଳେ ଗୋଟେ ସେଠି ଆଚୁଆଲି ଆମର ଗୋଟେ ଜିନିଷ ହେଲା ଆମକୁ ଆମକୁ ବାରାଣାସୀ ଅଯୋଧ୍ୟାରୁ ଯିବାର ଥିଲା ନଥିଲା। ଆମକୁ ବୁକିଂ ଟା ଆମର କନଫରମ ହେଲାନି। ମେନ୍ ଜି ହେଲା ଆମରେ ଆମର ଯୋଉ ଲକ୍ଷ୍ନ କ ଯୋଉ ଟ୍ରେନ ହେଇଥିଲା
ଟାଟା ଏସି ଭଳିଆ ଗୋଟେ ଗାଡି କଲେ ସେ ଲକ୍ଷ୍ନୌ ଯାଉଥିଲା।
ହଁ।
ସବୁ କଣ ମୁଁ ସେଟା ସତି ପଚାର ଆଉ କାହା
ତ ବେଳା ଭଲ ତୁ ହଜି ଦେବନା ଲକ୍ଷ୍ନୌ ପଳେଇଲୁ ଅଯୋଧ୍ୟାରେ ସରିଯାଇଛି ବୁଝିଲୁ ସରିଯାଇଛି ଲକ୍ଷ୍ନ ନାଇକି ଯିବାର ଥିଲା। ତ ପ୍ରୋବ୍ଲେମଇ ହେଲା ଯେ ଆମକୁ ଲକ୍ଷ୍ନୌରୁ ଟିକେଟ କନଫର୍ମ ନଅ ଜଣ ଙ୍କୁୁ ଦୁଇଟା ଟିକେଟ୍ କନଫୋରମ୍ ହେଲା ଆଉ ବାକି ଯେତେ ଜଣ ତଳେ ବସି ଯିବାର ନା ଆମେ ତା ଯାଇପାରିବାନି ଏ ବୁଢ଼ାବୁଢ଼ୀ ସବୁ ଅଛନ୍ତି।
ହଁ ବୟସ୍କ ଲୋକମାନାନଙ୍କୁ ନେଇକି ଗଲେ ତ ଅସୁବିଧା ଥାଏ ଆଉ।
ଆମେ ସିନା ଟୋକା ଗୁଡାକ ସବୁ ପଳେଇବୁ ଶୋଇବୁ ବସିକି ସେମାନେ ତ ଯାଇକ ରିସ୍କି ବି ନେଇ ହେବନି। ଆମେ କଣ କଲୁ ନା ଟିକେଟ କ୍ୟାନ୍ସଲ କଲୁ। ଫାର୍ଷ୍ଟ ଟିକେଟ କ୍ୟା
ହୁଁ।
ତା କଣ ଆମେ ଅଲରେଡି ଲକ୍ଷ୍ମ
ସେ
ହୁଁ।
ପିଲା ଦିଇଟାରେ ମୁଁ ବାହାରିଲୁ ପହଞ୍ଚିଲୁ ଲ